ହାଲୋ ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ।
ଆଜ୍ଞା।
ହଁ ହଁ ଭଲ ଅଛି। ଆପଣ ଭଲ ଅଛନ୍ତି?
ହଁ ହଁ ମୁଁ ବି ଭଲ ଅଛି।
କଣ କରୁଥିଲ?
ଏଇଠି ବସିଥିଲି ଆଉ। ଆପଣ କଣ କରୁଥିଲେ?
ହଁ ମୁଁ ବି ବସିଚି।
ଆଚ୍ଛା ଆପଣଙ୍କ ସେପଟେ ପାଣିପାଗ କିପରି ଅଛି?
ହଁ ପାଣି ପାଗ ବର୍ଷା ହଉଚି ପୁରା ରାତିରୁ ହିଁ ଲାଗିକି ଅଛି
ଆଚ୍ଛା ଆଚ୍ଛା।
ଏବେ ବି ଚାଲିଚି ବର୍ଷା ଆପଣଙ୍କ ସେପଟେ?
ହଁ ଆମର ବି ସେମିତି ବର୍ଷା ପ୍ରବଳ ଜୋରରେ ହେଇଚି ଏବେ ବି ଚାଲିଚି ଆଉ
ଆଚ୍ଛା।
ଆଜ୍ଞା।
ହୁଁ ବହୁତ ଦିନ ପରେ ବର୍ଷା ହେଇଚି ଜୋର୍ ସେ ପୁରା। ଆମେ ଏପଟେ ହେଇନଥିଲା।
ଆଜ୍ଞା।
ହୁଁ ବହୁତ ଗରମ ବି ହଉଥିଲା ଏବେ ତାପମାତ୍ରା ଟିକେ କମିଚି ବର୍ଷା ହବାରୁ।
ଠିକ୍ କଥା ଯାହା କହିଲେ ଅ କାରଣ ବର୍ଷା ଋତୁ ଟା ଟିକେ ଡେରିରେ ଆସିଲା। ଖରା ତ ସେ ଏବେ ଯାଏ ବି ଚାଲିଥିଲା। ଆଜ୍ଞା କାରଣ ଜୁନ୍ ମାସରୁ ଆମର ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବର୍ଷା ଋତୁ ରହିଥାଏ ନା? କିନ୍ତୁ ଏବେ କଣ ମାନେ ଜୁନ୍ ମାସରେ ବି ବର୍ଷା ହଉନେଇଁ। ଜୁନ ଏବେ ଦେଖୁନାହାନ୍ତି। ଜୁନ ସରିଲା ଆଡକୁ ବର୍ଷା ଟା ଆରମ୍ଭ ହେଲା।
ହୁଁ ହୁଁ ନହେଲେ ରଜ ପାଖାପାଖି ତ ହେଇଯାଏ ବର୍ଷା।
ଆଜ୍ଞା ଆଜ୍ଞା।
ହୁଁ।
ବର୍ଷା ଋତୁରେ ତ ମାନେ ଆମ ପାଇଁ ଯେତିକି ଓ ଭଲ ବର୍ଷା ଟା ଅଧିକ ବର୍ଷ ହେଲେ ବି ବନ୍ୟା ବି ହେଇଥାଏ।
ହଁ ଆମର ତ ନଦୀ ପାଖରେ ଘର ବେଶୀ କେ ବର୍ଷା ହେଲେ ନଦୀରେ ବି ପାଣି ଫୁଲ ହେଇଯାଏ।
ଆଚ୍ଛା ଆଚ୍ଛା।
ବାକି ଆମର ସକାଳୁ ବିଦ୍ୟୁତ୍ ସରାବର ହବ ବନ୍ଦ ଅଛି। ବର୍ଷା ପାଇଁ। ଆପଣଙ୍କର ଅଛି?
ନାଇଁ ନାଇଁ ଆମର ବି ଉଁ ବିଜୁଳି ନଥିଲା ଏବେ ଅଛି। ଉଁ ସକାଳୁ ପ୍ରାୟେ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ କଟିଥିଲା। ତାପରେ ଆସିଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା। ଆପଣ ବର୍ଷା ଋତୁର କୋଉଟା ଆମର ଉପକାରିତା ଆଉ କୋଉଟା ଅସୁବିଧା ସେଟା ତ ଜାଣିଥିବେ ନା?
ହଁ ଜାଣିଛି ବର୍ଷା ଋତୁରେ ତ କୁହନ୍ତି ଯେତିକି ଭଲ ସେତିକି ଖରାପ।
ଆଜ୍ଞା।
ହଁ।
ହୁଁ।
ଆପଣ ଜାଣିଛନ୍ତି କଣ?
ହଁ ମୁଁ ଜାଣିଛି ମାନେ ସେଇଆ ହିଁ ତ ବର୍ଷା ଋ ଋତୁ କୁ ତ ଚାଷୀ ମୁଖ୍ୟତଃ ଅପେକ୍ଷା କରିକି ରହିଥାନ୍ତି। କାରଣ ପା ପାଣି ଦରକାର ନା ଉଁ ଚାଷ ପାଇଁକା।
ହୁଁ ହୁଁ।
ହଁ। ଆଉ ଭୂତଳ ଜଳସ୍ତର ବି ବଢିଥାଏ ବର୍ଷା ଯଦି ନହବ ତ ମରୁଡି ହେଇଯିବ ନା?
ହୁଁ।
ଆଉ ଯଦି ଅଧିକ ବର୍ଷା ହଉଛି ଏ ତା ଦ୍ଵାରା ଆମର ମ୍ୟାଲେରିଆ ଡେଙ୍ଗୁ ବି ବ୍ୟାପିଥାଏ। ଜାଣିଥିବେ ବର୍ଷା ଦିନେ ମୁଁ ମୁଖ୍ୟତଃ ଏଇ ଦୁଇଟା ରୋଗ ହେଇଥାଏ ପାଣି ଜମିକି ରହେ। ଯୋଉ ଜାଗାରେ ସେଇଠି ଡେଙ୍ଗୁ ମ୍ୟାଲେରିଆ ମଶା ଅ ହେଇକି ଆମର ସେଇ ରୋଗଟା ବାହାରି ଥାଏ। ଆଉ ଗୋଟେ ଜିନିଷ ହେଲା ଯୋଉ ଯେମିତି କିି କହିଲେ ବନ୍ୟା। ଆଉ ଯଦି ଅଧିକ ବର୍ଷା ହଉଛି ନଦୀ ନଦୀରେ ସବୁ ବନ୍ୟା ଜଳ ହିଁ ଆସିଯାଏ। ଅଧିକ ପାଣି ହେଲାରୁ ଫସଲ ବି ନଷ୍ଟ ହୁଏ ତ ଏଇ ସବୁ ତ ଆଉ କଣ। ଆଜ୍ଞା। ଏ ଆପଣଙ୍କ ପାଖେ କଣ ଆବାଜ ଆସୁଛି?
ଆବାଜ। ଆଚ୍ଛା ଆଚ୍ଛା ହଁ ସେୟା ଗାଡ଼ି ଗୋଟେ ଯାଉଥିଲା ତ ସେଇ ସାଉଣ୍ଡ ଆସୁଥିବ।
ଆଜ୍ଞା।
ହଁ।
ସାର୍ ଆପଣ ରାଉର କେଲା। ଖାଇବା ସରିଲାଣି ଆପଣଙ୍କର।
ହଁ ହଁ ସରିଲାଣି ମଧ୍ୟାହ୍ନ ଭୋଜନ ହେଇନି ହବ।
ହଁ ହଁ ଆମର ବି ସେଇ ମଧ୍ୟାହ୍ନ ଭୋଜନ ହେଇନି ସକାଳ ଜଳଖିଆ ଖାଲି ସରିଛି ଆଉ।
ଆଚ୍ଛା।
ଆଜ୍ଞା।
ହଁ ଆପଣ କଣ ଗୋଟେ ରାଉଲକେଲା କଥା କହୁଥିଲେ।
ମୁଁ ପଚାରୁଥିଲି ସାର୍ ଆପଣ କେବେ ରାଉରକେଲା ଯାଇଛନ୍ତି ବୁଲିବା ପାଇଁ?
ନାଇଁ ମୁଁ କେବେ ରାଉରକେଲା ତ ଯାଇନି। ଶୁଣିଛି ଯାହା ଯେତିକି ଯେ ଶିଳ୍ପାଞ୍ଚଳ ଏରିଆ ସେଇଟା ଆମର ବଧେ।
ଆଜ୍ଞା ଆଜ୍ଞା ରାଉରକେଲା କୁ ତ ଇସ୍ପାତ ନଗରୀ କୁହନ୍ତି ଜାଣିଥିବେ।
ହଁ ସେଟା ମୁଁ କହିଲି ସେ ପାଣି
ଆଜ୍ଞା।
ଉଁ ହୁଁ ଆପଣ ଯାଇଛନ୍ତି।
ହଁ ହଁ ମୁଁ ସ୍କୁଲରେ ପାଠ ପଢୁଥିବା ସମୟରେ ଯାଇଥିଲି। ଅ ଯାଇଥିଲି ଅଁ ଅଳ୍ପ କିଛି ଜାଗା ବୁଲିକି ଆସିଛି ଆଉ।
ଆଚ୍ଛା। କଣ କଣ ସେଠି ସବୁ ବୁଲିବା ପାଇଁ ଅଛି ଜାଗା?
ତ ସେଇଠି ଗୋଟେ ହନୁମାନ ବାଟିକା ଅଛି।
ଆଚ୍ଛା।
ଆଜ୍ଞା। ତାପରେ ସେଇଟା ଉଁ କୁହନ୍ତି ଯେ ଭାରତର ସବୁଠାରୁ ଉଚ୍ଚ ହନୁମାନ। ପ୍ରତିମା ଯୋଉ ଯୋଉ ଜାଗାର ଅଛି। ଏ ସେଇ ମଧ୍ୟରୁ ଏଇ ରାଉରକେଲାରେ ବି ଯୋଉଟା ଅଛି ସେଇଟା ଗୋଟେ ପ୍ରସିଦ୍ଧ ବୋଲି ପଞ୍ଚସ୍ତ ରି ଫୁଟ ର ହନୁମାନ ଉଁ ମୂର୍ତ୍ତି ସେଇଠି ଅଛି। ତା ପାଖାପାଖିରେ ଅନ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିର ମଧ୍ୟ ଅଛି କିନ୍ତୁ। ଅ ହଁ ସେଟାକୁ ହନୁମାନ ବାଟିକା ବୋଲି କୁହାଯାଏ। ସ ସେଇଟା ଗୋଟେ ଅ ଅଛି ଆଉ ଗୋଟେ ଅଛି ବେଦ ବ୍ୟାସ ଉଁ ମନ୍ଦିର ଗୋଟେ ଉଁ ସେଇଠି। ସେଇଟା ସବୁଠୁ ଭଲ ଲାଗେ କଣ ପାଇଁ ଜାଣିଛନ୍ତି ସେଇଠି ତିନ ତିନୋଟି ନଦୀର ସଂଙ୍ଗମ ସ୍ଥଳ ସେଇଠି ବ୍ରାହ୍ମଣୀ ନଦୀ ସ ଶଙ୍ଖ ନଦୀ, କୋଏଲ ନଦୀ ସେଇ ତିନିଟାର ମିଶ୍ରଣ ସ୍ଥଳୀ ଯଉଟା। ସେଇ ପାଖରେ ବେଦ ବ୍ୟାସ ମନ୍ଦିର ଅବସ୍ଥିତ।
ରାଉରକେଲାର ବି ଏମିତି କିଛି ଜାଗା ଅଛି।
ହଁ ବେଦ ବ୍ୟାସ କିଏ ଜାଣିପାରିଲେ ତ?
ହଁ ଆମର ଯିଏ ଲେଖିଥିଲେ।
ମହାଭାରତ ମହାଭାରତ ଯିଏ ରଚନା କରିଥିଲେ। ଆଜ୍ଞା ଆଜ୍ଞା।
ହୁଁ।
ତାଙ୍କ ମନ୍ଦିର ସେଇଠି କୁହନ୍ତି ଯାଇଛି ମୁଁ ଏଇ ଦୁଇ ଦୁଇଟା ଜାଗା ହିଁ ଯାଇଛି। ଆଉ ଯୋଉ ଯେମିତି କି ଆମର କ-କହିଲି ରାଉର କେଲା ହେଲା ଇସ ପତା ନ କରି ସେ ଯୋ କାରଖାନା ଯୋଉଟା ସେଇଟା ବାହାରୁ ଦେଖିଛି ମାନେ ଭିତରକୁ କେବେ ସୁଯୋଗ ମରନେ ଯିବା ପାଇଁକାା
ଓହୋ
ଆଜ୍ଞା
ବୁଝିଲେ ତା ଭିତରକୁ ଯ ପାଇଁ ତ ଦରକାର ପଡୁଥିବ ବୋଧେ ଆମର ଅନୁମତି ଦରକାର ପଡୁଥିବ
ଆଜ୍ଞା ଆଜ୍ଞା ସେଇଟା ତାବ ୍ର କଣ ହଁ ତା ପାଇଁ ନିହାତି ଆପଣଙ୍କ ଆଗୁଆ ମାନେ ଯୋଉ କୁହନ୍ତି ଉ ତାଙ୍କର କି ଉଚ୍ଚ ଅଧିକାରୀ ଯଦି ଥିବେ ତାଙ୍କ ଚିହ୍ନ ପରିଚୟ ରେ ଯଦି କିଛି ଲ ପାଖା ଆଣିକି ଆପଣ ଯାଇପାରିବେ କି କଣ
ହୁଁ ହୁଁ
ଏ ଯଦି ତା ଭିତରେ ଚାକିରି କରୁଛନ୍ତି ସେମାନେ ଯଦି ଆପଣଙ୍କୁ ନେଇପାରିବେ ବୁଲେଇବା ପାଇଁକା। ଦ କାରଣ ପର୍ଯ୍ୟଟକମାନଙ୍କୁ ଦର୍ଶନ ମାନେ ତା ଭିତରେ ବୁଲିବା ପାଇଁ ଥାଏ କି ନାଇଁ। ପ୍ରବେଶ ମୁଁ ଜାଣିନି ମୁଁ ତ ଯାଇନି ନା ସେଇଟା ବୁଝ ଯିବେ ଯଦି ଆପଣ କେବେ ଯିବେ ମାନେ ନା ଏମିତି ବାହାର ଲୋକ ମାନେ ଯିଏକି ଚାକିରି କରୁନାହାନ୍ତି ଖାଲି ପର୍ଯ୍ୟଟକଙ୍କ ଭଳିଆ ବୁଲିବା ପାଇଁ ଯିବାର ଅଛି।
ଓହୋ।
ସେଇଟା ବୁଝିକି ଆପଣ ଯାହା କରିବେ ଆଉ।
ହୁଁ। ଆଉ କଣ ସବୁ ଜାଗା ଅଛି ଏଠେ?
ସେଇଠୁ ଗୋଟେ ଅଛି ଗୋଟେ ପିକନିକ ସ୍ପଟ ବୋଲି କୁହନ୍ତି ଦାର୍ଜିଲିଂ ବୋଲି। ବ୍ରାହ୍ମଣୀ ନଦୀ ପାଖରେ ସେଟା ଅବସ୍ଥିତ ଦାର୍ଜିଲିଂ।
ଦାର୍ଜିଂ?
ହଁ ଦାର୍ଜିଲିଂ ଆଉ ଗୋଟେ ଖଣ୍ଡା ଖଣ୍ଡାଧର ଜଳପ୍ରପାତ ମଧ୍ୟ ଅଛି। ମାନେ ସେଟା ରାଉରକେଲା ଜିଲ୍ଲାରେ ଯାଉଛି। ରାଉରକେଲା ଜିଲ୍ଲା ତ ନୁହେଁ ରାଉରକେଲା ହଉଛି ଝାରସୁଗୁଡା ଜିଲ୍ଲାରେ ଯାଉଛି ରାଉରକେଲା। ଗୋଟେ ସହର।
ହଁ।
ହୁଁ ସେଇଠାରୁ ସେଇଟା ଶହେ କିଲୋମିଟର ରହିବ। ଖଣ୍ଡାଧର ଯଉଟା ଆଜ୍ଞା।
ଖଣ୍ଡାଧର ତ ଗୋଟେ କୁହନ୍ତି କେଉଁଝର ନା ଗଜପତି ଯାଏଁ ଗୋଟେ ଥାଏ।
ହଁ ମାନେ କେଉଁଝରରେ ତ ଅଛି। ମତେ ଲାଗୁଛି ସେଇ ଖଣ୍ଡା ଧାର ଯୋଉଟା କି ମାନେ ଏପଟୁ ବି କିଛି ଦୂରତା ଥିବ ସେପଟୁ ବି ଥିବ ଏମିତି ହିଁ ହେଇଥିବ।
ହଁ ହଁ ହଁ।
ହଁ କାରଣ ଏଇଟା ରାଉରକେଲାଠୁ ଶହେ କିଲୋମିଟର ଦୂରତା ଦେଖଉଛି। ତ ନହେଲେ ଦେଓଗଡ ହେଇଥିବ ରାଉରକେଲା ସହର ଟା। ଝାରସୁଗୁଡା-ଆ-ଆ-ଆ ଜିଲ୍ଲାରେ ଯାଉଛି ନା? ସାର୍ ଆପଣଙ୍କ ପାଖରେ ଆବାଜ ଆସୁଛି।
ହଉ। ହଁ ଏବେ ଶୁଣା ଯାଉଛି?
ଆଜ୍ଞା ଆଜ୍ଞା।
ହୁଁ କୁହନ୍ତୁ।
ଆଉ ସେଠି ଗୋଟେ ଇନ୍ଦିରା ଗାନ୍ଧୀ ପାର୍କ ଅଛି।
ହୁଁ ହୁଁ।
ଆଜ୍ଞା।
ଆଉ ଏବେ ତ-ଅ-ଅ-ଅ ଆମର ସେଠି-ଇ-ଇ-ଇ ଗୋଟେ ନୂଆ ଷ୍ଟାଡିୟମ ନା କଣ ହେଇଛି ବୋଧେ।
ହଁ ହଁ।
ହୁଁ।
ଆଉ ଗୋଟେ ସେଠି ମନ୍ଦିର ଡ୍ୟାମ ବି ଅଛି ଯୋଉଟା କି ବ୍ରାହ୍ମଣୀ ନଦୀ ଉପରେ-ଏ-ଏ-ଏ ନିର୍ମିତ କରାଯାଇଛି।
ହୁଁ ହୁଁ।
ହଉ। ସେଟା ପାଖରେ ହିଁ ରାଉରକେଲା ଠାରୁ ପନ୍ଦରରୁ ଷୋହଳ କିଲୋମିଟର ଦୂରରେ ଅବସ୍ଥିତ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଜ୍ଞା ସେଇଟା ମାନେ କୁହନ୍ତି ରାଉରକେଲା ସହରର ପାନୀୟ ଜଳ ପାଇଁକା ପ୍ରମୁଖ ଉତ୍ସ ବୋଲି? ସାଇ ମନ୍ଦିର ଡ୍ୟାମ୍ ଯୋଉଟା ଆଜ୍ଞା।
ଆଚ୍ଛା ବୁଝିଲି।
ହୁଁ ସେଇ ସହରରେ ଜଳ ଯୋଗାନ୍ ଅ-ଅ-ଅ ବ୍ୟବସ୍ଥାରେ ଏହି ଡ୍ୟାମ୍ ର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ହଉ ଦେଖିବା ଯଦି-ଇ-ଇ-ଇ ମୁଁ କେବେ ଗଲି ରାଉରକେଲା
ଆଜ୍ଞା।
ଏଇ ସବୁ ଜାଗା ସବୁ-ଉ-ଉ-ଉ ନିଶ୍ଚିନ୍ତ ଭାବରେ ବୁଲିଯିବେ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ ବୁଲିବେ। ସେଇଠି ଆମର ହକି ଷ୍ଟାଡିୟମ ଟା ସାର୍ ତିଆରି ହେଇଥିଲା ସେଟା ଏବେ ହେଇଥିଲା ଦି ହଜାର ତେଇଶି ମସିହାରେ-ଏ-ଏ-ଏ ଏ-ଏ ନିର୍ମିତ ହେଇଥିଲା। ହକି-ଇ-ଇ ବି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିସ୍ ବିର୍ସାମୁଣ୍ଡା ଆଁ ହକି ଷ୍ଟାଡିୟମ ଯୋଉଟା ସେଇଟା ହେଇଥିଲା।
ହୁଁ ହୁଁ ବୁଝିଲି।
ଥିଲା ଇସ୍ପାତ ଷ୍ଟାଡିୟମ ଗୋଟେ ଯୋଉଟା କି ଫୁଟବଲ ଆଉ କ୍ରିକେଟ ଉ-ଉ-ଉ ମାନେ କ୍ରୀଡ଼ା ପାଇଁ କା ଆ
ହଁ ହଁ।
ପରେ କିନ୍ତୁ ବିର୍ସାମୁଣ୍ଡା-ଆ-ଆ-ଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ତିଆରି ହେଇଛି ଆଉ।
ଆଚ୍ଛା ହଉ ମ୍ୟାଡ଼ାମ୍ ଠିକ୍ ଅଛି। ମୁଁ ଯଦି ଗଲି ଆପଣଙ୍କୁ କଲ୍ କରିବି ଆଉ।
ଆଜ୍ଞା ଧନ୍ୟବାଦ ସାର୍।
ଧନ୍ୟବାଦ୍।